ହାଲୋ।
ଆପଣଙ୍କ ପ୍ରିତମ୍ କହୁଥିଲେ କିି?
ହଁ ପ୍ରୀତମ କହୁଥିଲି ମୁଁ।
ଏବେ ଆପଣ କଣ କରୁଛନ୍ତି?
ଆ ମୁଁ ଏବେ ଘରେ ଥିଲି କୁହନ୍ତୁ।
ସେ ଯୋଉ ଗୋଟେ ଗ୍ରାଇଣ୍ଡରରେ ଭିଡିଓ ପକେଇଥିଲେ ସେଟା ଯୋଉ ଆପଣଙ୍କୁ ଟୋପିଟା ମିଳିଥିଲା ସେଇଠା କୋଉଠୁ ମିଳିଥିଲା?
ହ ମୋର ତ ଆମ କଲେଜ ରୁ ମିଳିଥିଲା କାହିଁକି? କିଛି କଣ ହେଲା କି? ନା ନା ମୋର ବହୁତ ପୂର୍ବରୁ ମିଳିଥିଲା।
ଆଉ କଣଙ୍କର ପରୀକ୍ଷା ବେଳେ ମିଳୁଥିଲା।
ଆଜ୍ଞା।
ଓହୋ ଆଉ କଣ କଣ ମିଳିଥିଲା?
ଆଉ ମିଳିଥିଲା ଆମକୁ ଖାଦ୍ୟ ପେବା ପାଇଁ କିଛି ସାମଗ୍ରୀ ଦେଇଥିଲେ ଏବଂ ବାସ୍ ସେତିକି ହିଁ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଆପଣ କେଉଁଠାରେ ପଳେଇଥିଲେ କି
ମୋର ଅ ଟିକେ ମୋର ଚାଲୁନଥିଲା ୱାଇଫାଇ।
ନାମ ନିଅନ୍ତୁ।
କିଛି ଅସୁବିଧା ଅଛି କି?
ହୋଇପାରେ ଅସୁବିଧା କିଛି ହୋଇପାରେ ମତେ ତ ଲାଗୁଛି ଅସୁବିଧା ହେବ ବହୁତ ବହୁତ ବଡ଼।
ଓହୋ ସେଇ ଉପଯୁକ୍ତରେ ବାଇଶି ପାଚ ମିନ ଖେଳିବ।
ଦୟାକରି କିଛି ଉପଯୁକ୍ତ କଥାବାର୍ତ୍ତା କରନ୍ତୁ।
ହ ତ ମୁଁ ପଚାରୁଥିଲି କି ଆପଣଙ୍କୁ ଆଉ କଣ ଖାଦ୍ୟପେୟରେ କଣ ମିଳିଥିଲା।
ଖାଦ୍ୟପେୟରେ ଆମକୁ ମିଳିଥିଲା ଗୋଟିଏ ପାଣି ବୋତଲ ଏବଂ ଗୋଟିଏ ଟାଟା ଗ୍ଲୁକୋସ୍।
ଓହୋ ଭଲ ହଜାର ଟଙ୍କାରେ ଆପଣଙ୍କୁ ଭଲ ଜିନିଷ ଦଉଥିଲେ ଖାଦ୍ୟ ପବା ପାଇଁ ଆମକୁ କିନ୍ତୁ କିଛି ମିଳି ନଥିଲା।
ତାହା ତ ଆପଣଙ୍କ ଦୁର୍ଭାଗ୍ୟ।
ଅ ତ ଏଠି ଆମେ କହୁଥିଲେ ଯେ ଆପଣଙ୍କର କଲେଜରେ କେବେଠୁ ଆଡ଼ମିସନ୍ ଆରମ୍ଭ ହେଉଛି।
ଆମର ତ ଆରମ୍ଭ ହେଉଛି ଜୁଲାଇରୁ।
ହଁ ଏଇତ ଭଲ କଥା ଆମର ତ ଆମେ ତ ଗ୍ରାଜୁଏସନ୍ ପାଇଁକା ଚିନ୍ମୟ ଆମେ ସମସ୍ତେ ପକାଇ ଅଛୁ। ମୁଁ ପକବି ନାହିଁ କାଲି ପକାଇବି।
ଓହୋ ଏହା ତ ବହୁତ ବ୍ୟକ୍ତିଗତ ହେଇଯାଉଛି।
ବ୍ୟକ୍ତିଗତ ନହିଁ ଆମେ ପକେଇାଉଛୁ ତ ସେ କଥା କହୁଥିଲି ତ ଆପଣ ଆଉ ଏବେ ତ ଆମର ଛୁଟି ସମୟ ଆପଣ ଏଇ ରଥରେ ଯିଏ ଯିବେ ବୁଲିବା ପାଇଁ କାକୁରି ଯିବାକୁ ଚାହୁଁ ସେଠ
ହଁ ନିଶ୍ଚୟ ମୁଁ ତ ପୁରୀ ଯିବା ପାଇଁ ପ୍ଲାନିଂ କରୁଥିଲି।
ଆଉ କିଏ କିଏ ଆମ ସହିତ ଯିବେ?
ଆଉ ମୋର ସହପାଠ ସହପାଠିକା ମାନେ ଯିବେ ବୋଲି ଭାବୁଛି।
ସହପାଠୀ କି
ସହପାଠୀ ତ ମୁଁ ଜାଣିନି ତାଙ୍କ ନାମ ମୋର ମନେ ନାହିଁ ମୁଁ କହିବି ଆପଣଙ୍କ ପଛରେ
ଓହୋ ଆଉ ସମସ୍ତେ ଆମେ ରହିବା ସେଠି। ଆପଣ ଲୋକନାଥ କୁ କଥା ହେଇକି ପଚାରନ୍ତୁ।
ହଁ ତାହା ତ ମୁଁ ଅବଶ୍ୟ ପଚାରିବି ଏବଂ ମୁଁ ମଧ୍ୟ ଗୋଟେ ସୂଚନା ପାଇଥିଲି କି ପୁରୀ ଶ୍ରୀମନ୍ଦିରରେ ଛପନ ଭୋଗ ବିଶ୍ଵ ପ୍ରସିଦ୍ଧ ମାଟିହାଣ୍ଡିରେ ରନ୍ଧାଯାଉଥିବା। ଏହି ଅର୍ଣ ଡାଲମାର ସ୍ଵାଦ ଅତୁଳନୀୟ।
ବହୁତ ଆନନ୍ଦର କଥା ଏଇଟା ଆପଣ କେବେ ଚାଖିଛନ୍ତି କି
ହଁ ମୁଁ ତ ବହୁତ୍ ବହୁତ୍ ଥର ଚଖିଛି ହେଲେ ସବୁଠାରୁ ଭ ମାନେ ଭଲ କଥା କଣ ଜାଣିଛନ୍ତି
ହ ନା ଜାଣିନି ଆପଣ ଜଣାନ୍ତୁ
ଓଡ଼ିଶାର ପ୍ରତିଟି ଘରେ ଲୋକପ୍ରିୟ ଖାଦ୍ୟ ପଖାଳ ଏହା ସହିତ ଶାଗଭଜା ଆଳୁଭତ ତ ମାଛ ଖାଇବାକୁ ଲୋକ ବହୁତ ଭଲ ପାଆନ୍ତି
କିନ୍ତୁ ଆମେ ଆଜି ପର୍ଯ୍ୟନ୍ତ କେବେ ଆମିଷ ପାନୀୟ କରିନାହୁଁ
ଆପଣ ଆମିଷକୁ ପାନ କରନ୍ତି କି
ଭକ୍ଷଣ କରିନାହୁଁ
ହଁ ଏଇଟା ଠିକ୍ କହିଲେ ଆଉ ଜାଣିଛନ୍ତି ଓଡ଼ିଶାର ମୁଣ୍ଡ ପିଛା ପ୍ରାୟ ଏକ ଲକ୍ଷ ବୟାଅଶୀ ହଜାର ପାଞ୍ଚଶହ ଅଠଚାଳିଶ ଟଙ୍କା ପହଞ୍ଚିଛି
ନା ଏ ତ ମୁଁ ଜାଣିନଥିଲି ଏଇଟା ତ ଆମର ସେ ଲୋକଙ୍କ ଉପରେ ନିର୍ଭର କରେ ଲୋକ କୋଉ ଲୋକମାନଙ୍କୁ ଆମର ଅଧିକ ହଁ ତାଙ୍କୁ ଦ ଦେଇ ଅଛନ୍ତି
ହଁ ପୂର୍ବ ବର୍ଷ ତୁଳନାରେ ପ୍ରାୟ ଦଶ ଦଶମିକ ଛଅ ବୃଦ୍ଧି ହକ ପାଇଛି
କମିଛି କି ପଢଛି
ବହୁତ ବଢ଼ିଛି
କଣ ପଢୁଛି ମୁଁ ଜାଣିପାରିବି କି
ମୁଣ୍ଡ ପିଛା ଆୟ ବ ବଢ଼ିଛି
ଅ ଆର୍ ଅର୍ଥ ମତେ ଟିକେ ସମାନ ଅର୍ଥ ଭାବରେ ବୁଝେଇ ପାରିବେ କି
ମୁଣ୍ଡ ପିଛା ଆୟ ଅର୍ଥ ଆମର ଦୈନନ୍ଦିନ କାର୍ଯ୍ୟରେ ମାନେ ଖର୍ଚ୍ଚ ହେଉଥିବା ଟଙ୍କା
ହଁ ଆବଶ୍ୟକଥା ଯେକୌଣସି ଭାବରେ ଆମର ଅ ଭାରତରେ ଅଧିକା ଟଙ୍କାର ଓ ବାହାର ଅତୁଳନୀୟ ଦେଶ ସହିତ କ ବଢ଼ୁଅାଉଛି ତ ଏଇଟା ତ ଅବଶ୍ୟ ସବୁ ଜତିିନିଷର ଦମ୍ ବଢ଼ିବ
ଓଡ଼ିଶାର ତ ଜି ଡି ବିି ପ୍ରାୟ ନଅ ଦଶମିକ ପାଞ୍ଚ ଲକ୍ଷ କୋଟି ଛୁଇଁବାର ଅନୁମାନ କରାଯାଉଛି
ବାକି ଯୋଉ ଆମର ଯୋଉ ସରକାର ଆମର ଲୋନ ନେଇ ଅଛି ତ ବହୁତ ବହୁତ ଅଧିକାର ନେଇ ଅାଉଛି ତ ସେଇଟା ଟିକିେ ଅସୁବିଧା ହେଉଛି
ଓହୋ ଏପରି କଥା କି
ହଁ ସେଇ ଯୋଗୁ ମୁଁ କହୁଥିଲି ଆମେ ସମସ୍ତେ ଯେତିକି ଆମେ ସହପାଠୀ ଅଛେ ଆମେ ଆମର ଫାଙ୍କା ସମୟ ଦେଖିକି ହଁ ମୁଁ ବୁଝୁଛି ତ ଆମେ ଏଇଟା ଫାଙ୍କା ସମୟ ଆମର ଦେଖିକି ଆମେ ମକା ତାର ଆମେ ଦେଖିବାକୁ ଯିବା ସିନେମା ଘରେ ଆପଣ ମନ୍ତ୍ର ମନ୍ତ୍ର ଦେଖିଛନ୍ତି
ହଁ ମୁଁ ତ ଦେଖିଛି ବହୁତ ଭଲ ଲାଗିଥିଲା
ହଁ କେମିତି ମନ୍ତ୍ରମୁଗ୍ଧ ଲାଗିଲା ଆପଣଙ୍କୁ
ହଁ ମୋତେ ତ ବହୁତ ଭଲ ଲାଗିଲା
ଆଉ ସେଇଥିରେ କୋଉ ଚରିତ୍ରଟିି ଭଲ ଲାଗିଲା
ଚରିତ୍ର ତ ମତେ ଏ ଯୋଉ ବାବାର ଭଲ ଲାଗିଲା ଯିଏ କି ଟିକେ କମେଡିଆନ୍ ଥିଲେ
ହଁ ତାଙ୍କର ଭଲ ଲାଗିଲା ବାକି ମତେ ସେଇ ଫିଲ୍ମ ମେର ଯେତିକି ସବୁ ଗୀତ ବହୁତ ପସନ୍ଦ ଆସିଥିଲା ଗୀତ ବହୁତ ଭଲ ଥିଲା
ହଁ ମୋତେ ତ ସେ ଯୋଉ ହିଙ୍ଗ କିଙ୍ଗ ପ୍ଲସ୍ ତୁ ଭୂତ ଡବା ଭିତରେ ବସ ମୋତେ ବହୁତ ଭଲ ଲାଗିଥିଲା
ତ ଆପଣ ସେଇଟା କଉ ହଲ ରେ ଦେଖିବାକୁ ଯାଇଥିଲେ
ମୁଁ ତ ହଲରେ ଦେଖିବକୁ ଯାଇନଥିଲି ମୋର ଗୋଟେ ଭାଇ ଥିଲେ ସିଏ ମୋତେ ଆସି ତା ବିଷୟରେ କିଛି ମାନେ କହିଥିଲେ
ତ ଆପଣ ତାକୁ ଦଶ ଭିତରୁ କେତେ ଦେବେ
ଦଶ ଭିତରୁ ଯଦି ମୁଁ କହିବି ତେବେ ଯଦି ଖାଲି ଓଡିଶାର ମୁଁଭି ସିନେମା ହୁଏ ତେବେ ମୁଁ ତାକୁ ଆସାତରୁୁ ଆଠ ଦେବି କିନ୍ତୁ ଯଦି ଆମେ ସମଗ୍ର ଭାରତ ବର୍ଷରେ ଦେଖିବା ତେବେ ମୁଁ ତାକୁ ତିନିରୁ ଚାରି ଦେବି
ଏଇଟା ତ ଠିକ କହିଲେ କଣ ବାକି ଯେପରି ତାଙ୍କର ମାନେ ବିଷୟ ଥିଲା ଫିଲ୍ମମିର। ଚରିଚି ଚଳଚ୍ଚିତ୍ରର ସେହିପରି ଭାବରେ ସେ ତାକୁ ବର୍ଣ୍ଣନା କରିପାରିନାହାନ୍ତି। ତ ବାକି ଆଉ ଯେତିକି ରହିଲା ଆମର ଅ ସୁଟିଙ୍ଗି ହୋଇଥିବା ଦୃଶ୍ୟ ବା ରଙ୍ଗର ମିଳନି। ଭିଡ଼ିଓରେ ସେ ସବୁ ବୋହୁତୁ ଭଲ ଥିଲା।
ହଁ ଆପଣ ତ ଠିକ୍ କହିଲେ।
ବାକି ଯେତିକି ମୁଁ ଦେଖିଲି ବିଷୟ ବସ୍ତୁ ଅପେକ୍ଷା ସେଥିରେ ସେ ସେତିକି ଆମର ଯେତିକି ଭାବନା ହେଲା ମନର ଭାବନା ଅ ଦୁଃଖ ସୁଖ ଆଉ ଆମର ପ୍ରେମ ଭାବନା ସେତିକି ସିଏ ଆଣିପାରି ନାହାନ୍ତି ଯେତିକିି ମୋ ଅନୁମାନରେ।
ହୁଁ ଆପଣ ତ ସଠେକ୍ କୋହୁଛନ୍ତି।
ବାକି ଓ ଏପର୍ଯ୍ୟନ୍ତ ସେଟା ସିନେମା ଚଳଚିତ୍ର ହଲ ମଧ୍ୟରେ ଚାଲିଅଛି ଏପର୍ଯ୍ୟନ୍ତ ସିଟ୍ ବୁକ୍ ରୋହୁଛି। ଅଧାରୁ ଅଧେ ଲୋକୋ ଦେଖିବା କୁ ଯାଉଛନ୍ତି।
କିନ୍ତୁ ମୁଁ ତ ଭାବୁଛି କି ଟକ୍ସିକ୍ ଦେଖିବାକୁ ଯିବି ବୋଲି ତାହା ତ ବୋହୁତି ଭଲ ଯିବ।
ସେଟା କେବେ କଣ ଆସିବ ଆପଣ ଜାଣିଛନ୍ତିକି।
ହଁ ଏଇ ଜୁନ୍ ମାସରେ ଆସିବ ବୋଲି ମୁଁ ଭାବୁଛି ଜୁନ୍ ଶୋହୋଳ ଆଡ଼େ।
ତ ଆମେ ସମସ୍ତେ ମିଶିକି ଯାଇପାରିବା।
ହଁ ନିଶ୍ଚୟ ହେଥିରେ କିଛି କ ଏଥିରେ କୌଣସି ପ୍ରଶ୍ନ ନାହିଁ।
ତ ଆପଣ କୋଉଁ କେଉଁ ହଲ୍ ଯିବାକୁ ପସନ୍ଦ କରିବେ।
ମୁଁ ଭାବୁଛି କି ଆମର ଏଇ ପାଖାପାଖି କିଛି ସ୍ଥାନକୁ ଯିବି ଭାରି।
ପାଖାପାଖି ଆପଣ ଯୋଉ କୋହୁଛନ୍ତି କଳ୍ପନା ଛକ ପାଖାପାଖି।
ହଁ ସେହିପରି କିଛି।
ସେଇ ମୁଁ ବି ମୋ ଏଇ ଅନୁମତିରେ ଆପଣ ସେଇ ଚଳଚ୍ଚିତ୍ର ଘରକୁ ଯାଆନ୍ତୁ ନାହିଁ। ଆପଣ ଏକାମ୍ର ଯାଇପାରିବେ କି ରବି ଟକିସ୍ ଯାଇପାରିବେ।
ନାଁ ନାଁ ଆକ୍ଚୋଲି ରେ ଏହା କି ମୁଁ ସେ ଜାଗାକୁ ମତେ ପସନ୍ଦ ନୁହେଁ ଆକ୍ଚୋଲି ମୋତ ଟିକେ କମ୍ଫୋର୍ଟ ଆଉ ଲଗ୍ଜରି ଦରକାର।
ତ ଆପଣଙ୍କୁ ଟିକେ ଅଧିକା ଖର୍ଚ୍ଚ କରିବାକୁ ପଡିପାରେ।
ହଁ ତାହା ମୋର କିଛି ଅସୁବିଧା ନାହିଁ।
ବାକି ଆପଣ ଚାହିଁଲେ ସିରିଆଶ୍ଵତି ମୋ ମଧ୍ୟରେ ବୋ ଭଲ ମାନେ କମ ଖର୍ଚ୍ଚରେ ହୋଉଛି ମହାରାଜା ସବୁଠୁ ଉପରେ ଅଛି ହଲ ମଧ୍ୟରେ। ଓ ଭୁବନଶ୍ଵର ଭିତରେ ଓଡିଶା ଭିତରେ ମଧ୍ୟ। ସବୁଠୁ ବଡ଼ ହଲ୍ ସେଥିରେ ମଧ୍ୟ ଭଲ କା ଆପଣ ନିଜ ଘରୁ ଚାହିଁଲେ ଭାତ ଡାଲମା ଖାଦ୍ୟପେୟ ନେଇକି ବି ଯାଇପାରିବେ କିଛି ମନା ନାହିଁ। ଆଉ ଯଦି ଆପଣ ଲଗ୍ଜରି ବା ଯେଇ ଭଲ ହଲ୍ କୁ ଯିବେ ସେଠି ଆପଣଙ୍କୁ ଅଧିକ ଖର୍ ର୍ଚ୍ଚ ବାର୍ଚ୍ଚ କରିବାକୁ ପଡେ। ମହାରାଜାରେ ଦୁଇଶହ ତିନିଶହ ଭିତରେ ଆପଣ ଖାଦ୍ୟପେୟ ଘରୁ ମଧ୍ୟ ନେଇକି ଯାଇ ପାରିବେ ଯାହା ଆପଣ ଚାହୁଁଚନ୍ତି।
ଆ ନାଇଁ ଆମର ପଇସାରେ ମତେ ତ କିଛି ଆମର କମ୍ପ୍ରୋମାଇଜ୍ ନାହିଁ ସେ ଆମକୁ କମ୍ଫଟିଆ ଲଗ୍ଜରୀ ଦକାର। ତ କଣ ପାଇଁ ସେ ସବୁରେ ଆମେ ଧ୍ୟାନ ଦବା।
ଆପଣଙ୍କୁ ଖଟ ସହିତ ବି ମିଳୁଛି ସେଇଠି ଆମର ମହାରାଜାରେ ଲ ରୋହୁଛି। ଆଁ ମୋ ମଟର୍ ବାଲା। ଆଁ ଖଟ ମିଳୁଛି ତା ଦେହେରେ ଆପଣ ମଧ୍ୟ ଶୋଇକି ଦେଖିପାରିବେ ଚଳଚିତ୍ରକୁ। ବି ମଧ୍ୟ ମିଳୁଛି ହଁ। ତ ଆପଣ ଯାଇପାରିବେ। ଆପଣ ମଧ୍ୟ ମତେ ଲାଗୁଚି ଯେ ଆପଣ ଟିକିଏ। ଏଁ ବ୍ୟକ୍ତିଗତ ସମ୍ ବିଷୟରେ ଆପଣ ଟିକେ ଅଁ ବେସ୍ତ ରୋହୁଚନ୍ତି ବୋଧେ ବ୍ୟକ୍ତିଗତ କାମରେ ଆପଣଙ୍କର।
ଉଁ ବ୍ୟକ୍ତିଗତ କାମ କିଛି କଣ ମୁଁ ତ ଏବେ ଯାଉଛି ଖାଇବାକୁ ଯିବି, କାରଣ ରାତ୍ରି ପ୍ରାୟ ବହୁତ ହେଲାଣି।
ଠିକ୍ ଅଛି ମୁଁ ଆପଣଙ୍କ ସହିତ ତେଣୁ ଭାବୁଚି କାଲି ଯୋଗାଯୋଗ କରିପାରିବି ଆପଣଙ୍କ ସହିତ ସକାଳ ବଳା।
ହଁ ନିଶ୍ଚୟ ନିଶ୍ଚୟ।
ଠିକ ଅଛି ରହିଲି।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।